ଶୁଭାଯାଉଚିନା ଭାଇ ଠିକ ସେ?
ଆଜ୍ଞା ଆଜ୍ଞା ନି ଶୁଭ ସନ୍ଧ୍ୟା ଆଜ୍ଞା ଶୁଭ ସନ୍ଧ୍ୟା।
ଶୁଭାଯାଉଚିନା ଠିକ ସେ?
ଆଜ୍ଞା ଆଜ୍ଞା।
ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା କରୁଛ? କୁହ ଭାଇ।
ଭଲ ଅଛନ୍ତି? ଆଜ୍ଞା।
ହଁ ମୁଁ ଭଲ ଅଛି।
ଏମିତି ପଢ଼ାପଢି ଚାଲିଥିଲା ଆଜ୍ଞା ଆଞା।
ଆଚ୍ଛା। ତମେ ପଢାପଢି ସରିଲା ତାହେଲେ?
ଚାଲି ରହିଛି କିଛି
ଆଛା କଣ ଖାଇଛ ଭାଇ ଆଜି?
ତ
ହ୍ୟାଲୋ। ହ୍ୟାଲୋ। ଶୁଭା ଯାଉନି ଭାଇ ଅଟିକି ଯାଉଛି।
କରିଥିଲେ ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା ଆଞା ଏବେ କିଛି